ନମସ୍କାର।
ଜୟ ଜଗନ୍ନାଥ ବନ୍ଧୁ, ଜୟ ଜଗନ୍ନାଥ କଣ କରୁଚନ୍ତି ବନ୍ଧୁ?
ବନ୍ଧୁ ବହୁତ ଭଲ ଅଛି। ଆପଣ କଣ କରୁଚନ୍ତି?
ଏଇ ବନ୍ଧୁ ଆମର ଟିକେ ବିଶ୍ରାମ ନଉଚି, ବିଶ୍ରାମ ନବା ସମୟଟା ଏଇନା। ଟିକେ ବିଶ୍ରାମ ନଉଛୁ ଆଉ, ଏଥିରେ ପୁଣି ଯୋଉ ତ ବୃଷ୍ଟିପାତ ହଉଛି ସେ ବୃଷ୍ଟିପାତରେ ଟିକେ ବିଦ୍ୟୁତ ଏପଟ ସେପଟ ହେଇକି କଟି ଯାଉଛି, ପୁଣି ପଳେଇ ଆସୁଛି। ହଁ ଥଣ୍ଡା ଲାଗୁଛି ଟିକେ ଆମେ ଏଇଠି ବିଶ୍ରାମ ଟିକେ ନଉଛୁ ଆଉ।
ବନ୍ଧୁ ଆପଣଙ୍କ ଘରେ କଣ ବେଟ୍ରି ସୁବିଧା ନାହିଁ ଯିଏ କି ବିଦ୍ୟୁତ୍ ଗଲା ପରେ ଆ, ଅଟୋମେଟିକ୍ ଚାଲିବ?
ଅ, ନାହି ବନ୍ଧୁ ଆମେ ରହୁଛୁ ତ ଏ ଏମିତି ଗୋଟେ ସହର ଅଞ୍ଚଳରେ ରହୁଛୁ ଯେ ହେଲେ ଏତେ ସେଗୁଡା ଅଧିକ ପଇସା ଲାଗିବ ନା। ତ କଣ ଦରକାର ଆଉ ସିଏ ଅଧିକ୍, ନାଇଁ ନାଇଁ ସେ ସବୁ ନାଇଁ। ଇ ଆଉ ବର୍ଷା ଦିନରେ ବି ସେଗୁଡା କଣ ଦରକାର ଏମିତିରେ ବି ତ ଥଣ୍ଡା ଲାଗୁଚି ନା ଏବେ।
ଆଜ୍ଞା ପାଗ ତ ଥଣ୍ଡା ରହୁଛି, ଆଜ୍ଞା ବୁଝିଲି ଆଜ୍ଞା। ତ ବନ୍ଧୁ ଆପଣ ଗରମ ଦିନ ସେ ଏକ ଏକ ବେ ଟ୍ରି ଲଗାନ୍ତୁ ଘରେ, ବୁଝିଲେ ଯାହା ଫଳରେ ଆପଣଙ୍କୁ ଗରମର ଆଉ ସେ ଆଇ ଗର ଗରମ ରହିବାକୁ ଇଚ୍ଛା ହେବ ନାଇଁ ଜାଣିଚନ୍ତି ତ ବ- ଖରା ଦିନ ବୁଝିଲେ। ତ ଆପଣ ଖରାଦିନ ଏ ଏ ଏକ ବିଶେଷ ଭାବରେ ଘରେ କଥା ହୁଅନ୍ତୁ ଏବଂ ଏକ ବେଟ୍ରି ଘରେ ଲଗାଇ ଆପଣ ଘର ଲୋକଙ୍କୁ ମଧ୍ୟ ଚିର ପକୃତ କରନ୍ତୁ ବୁଝିଲେ।
ଆଜ୍ଞା ବନ୍ଧୁ ହଁ ଆପଣ ଗୋଟେ କୃତ୍ରିମ ଉପାୟ ଦେଲେ ହଁ ମୁଁ ବୁଝିଲି ବୁଝିଲେ। ସେଥିପାଇଁ ଧନ୍ୟବାଦ ମୁଁ କହୁଛି, କିନ୍ତୁ ଆ, ବନ୍ଧୁ ଗୋଟେ କଥା କହୁଛିି ଶୁଣନ୍ତୁ, ଆମେ ଯୋଉଠି ଏଇନା ଅଛୁ ଯୋଉ ଅଞ୍ଚଳରେ ଅଛୁ। ଆମେ ରହୁଛୁ ତଳ ଘରେ ବୁଝିଲେ, ଆମେ ତଳ ଘରେ ରହୁଛୁ ଆଉ ଉପର ଘର ବି ଗୋଟେ ଅଛି ମହଲା ଅଛି ଯୋଉଥିରେ ଅନ୍ୟ ପରିବାର ରହୁଛନ୍ତି ବୁଝିଲେ। ଆଉ ଆମେ ଯୋଉ ଅଞ୍ଚଳରେ ରହୁଛୁ ଆମ ଘର ଆଗରେ ଗୋଟେ ବଡ ବର ବିରାଟ ବଡ ଗୋଟେ ବରଗଛଟିଏ ଅ ଛି ବର ବୃକ୍ଷ ଟିଏ ଅଛି ହେଲା। ତ
ଆଜ୍ଞା।
ଯେତେବେଳେ ବି ଆମକୁ ଗରମ ହଉ କିମ୍ବା ନ ହଉ, ଆମେ ଅଧା ଅଧିକରୁୁ ଅଧିକ ସମୟ ଆମେ ଘର ବାହାରେ ରହୁ, କାହିଁକିନା ଏକରେ ତ ସିଏ ହଉଛି ବରଗଛ, ଗୋଟେ ବଡ ବଡ ବୃକ୍ଷଟିଏ। କିଏ? ଗଛଟିଏ ଥିବା ହେତୁ ପବନ ଆମକୁ ସଦା ବେଳେ ଥଣ୍ଡା ପବନ ଆମ ପାଖରେ ବାଜୁଥାଏ, ବୁଝିଲେ? ତା କୌଣସି ମତେ ବି ଆମକୁ ଏତେ ଗରମ ଲାଗେନି, ଯେହେତୁ ଆମେ ତଳ ଘରେ ଅଛୁ, ଏତେ ଗରମ ନଥାଏ। ଆଉ ଯେତେବେଳେ ବି ବିଦ୍ୟୁତ କଟିଯାଏ ଆମେ ବାହାରେ ଯାଇକି ବସି ପଡୁ, ଆମକୁ ବହୁତ ଥଣ୍ଡା ଅନୁଭୂତ ହୁଏ। ଆଉ କୃତ୍ରିମ ଉପାୟରେ ଆପଣ ଯୋଉ କହିଲେ, ଆମେ ଯଦି ସେସବୁକୁ ଛାଡିକି ଆମେ ଯଦି ବୃକ୍ଷ ଉପରେ ଧ୍ୟାନ ଦେଇକି ଆମେ ଏମିତି ଗୋଟିଏ ବୃକ୍ଷ ଯଦି ଆମର ଦି ଘରକୁ କିମ୍ବା ଅନ୍ୟ କେତେ ଆମର ଏଇ ଚାରି ପାଖରେ ଯେତେକ ଘର ଅଛନ୍ତି, ସମସ୍ତେ ସେ ଗଛ ଉପରେ ନିର୍ଭର, ଯେତେବେଳେ ଖରାପ ହବ ଟିକେ ଅଧିକ ଖରାପ ବିଦ୍ୟୁତ ପଳେଇବ। ଆମେ ସବୁ ଯାଇକି ସେଇ ଜାଗାରେ ରହୁ, ଏତେ ଘର ଯେତେବେଳେ ଗୋଟିଏ ବୃକ୍ଷ।
ଶୁଣନ୍ତୁ ବନ୍ଧୁ, ଆପଣ ଯାହା କହୁଛନ୍ତି ତାହା ଠିକ୍ କହୁଛନ୍ତି। ଆପଣଙ୍କ ଘର ଆଗ ଟିକ ଥଣ୍ଡା ଆପଣ ଏକ ତଳମାହାଲରେ ରହୁଛନ୍ତି, ଯାହା ଫଳରେ ରାତିରେ ମଧ୍ୟ ଆପଣଙ୍କୁ ଥଣ୍ଡା ଲାଗୁଥିବ, ବୁଝିଲେ ହେଲେ ବନ୍ଧୁ ଆପଣ ସିନା ଦିନରେ ଆପଣଙ୍କର ବିଦ୍ୟୁତ ପଳେଇଲେ ଆପଣ ଆ ଗଛର ସହାୟତା ନେଇ, ତା ତଳେ ରହି କିଛି ସମୟ ଆରାମ କରିପାରୁଛନ୍ତି, ହେଲେ ବନ୍ଧୁ ଭାବନ୍ତେ ଯଦି ଅଧ ରା ରାତିରେ ଆପଣଙ୍କ ବିଦ୍ୟୁତ ପଳାଇବ ତାହେଲେ ଆପଣଙ୍କ ଏତେ ରାତିରେ ବାହାରକୁ ଆସି ବସି ପାରିବେ, ବୁଝିଲେ?
ନା ବନ୍ଧୁ, ସେଇ ଜିନିଷଟା ତ ଆମେ ବାହାରକୁ ଯାଇପାରୁ ନା ରାତିରେ କିନ୍ତୁ ଆମେ ଛାତ ଉପରକୁ ପଳଉ ବୁଝିଲେ, ଆଉ ଛାତ ଛାତ ଉପରକୁ ଗଲେ ତଳ ଅପେକ୍ଷା ଛାତ ଉପରେ ବେଶି ଜୋର ପବନ ହୁଏ। ଆପଣ ଜାଣିଥିବେ ତ ଛାତ ଉପରେ ସଦାବେେଳେ ପବନ ଥାଏ। ସଦା ସର୍ବଦା ଆମର ଛାତ ଉପରେ ପବନ ଥାଏ। ଆଉ ଯେହେତୁ ଘର ପାଖରେ ଗଛ ଟା ରହିଥାଏ। ତ ସେଠି ସଦା ସର୍ବଦା ଥଣ୍ଡା ପବନ ଦିଏ, ଆମେ ବେଶୀ ରାତି ଯାଏବି ଆଜ୍ଞା, ହଁ।
ବନ୍ଧୁ, ଆପଣ ଯାହା କହୁଛନ୍ତି ଠିକ୍ କହୁଛନ୍ତି, ବୁଝିଲେ?
ଆଜ୍ଞା।
ମୁଁ ଆମ ଘର ଆଗରେ ମଧ୍ୟ ଏକ ବିରାଟ ବଡ ଓସ୍ତ ଗଛ ଅଛି। ବୁଝିଲେ ଯାହା କି ଏବେ ନୁହେଁ, ମୋ ଜେଜ ଅମଳରେ ଜେଜ ଲଗାଇଥିଲେ, ବୁଝିଲେ?
ଆଜ୍ଞା।
ଆପଣ ତ ବିଦ୍ୟାଳୟରେ ପାଠ ପଢୁଥିଲେ, ଆପଣ ଜାଣିଥିବେ ଯେ ଓସ୍ତ ଗଛ ସବୁଠୁ ଅଧିକ ଅମ୍ଳଜାନ ଦିଏ, ବୁଝିଲେ?
ଆଜ୍ଞା ଆଜ୍ଞା।
ସେଥିପାଇଁ ବନ୍ଧୁ, ସେଇ କଥା ଭାବିକି ଏ ଏବଂ ଆମେ ଭଲ ଅମ୍ଳଜାନ ପାଇପାରିବୁ ବୋଲି ଆମ ଜେଜ ସେ ସମୟରେ ଏକ ଦୁଇଟି ଗଛ ଲଗା ହେଇଥିଲେ, ବୁଝିଲେ? ଓସ୍ତ ଗଛ ହେଲେ ବନ୍ଧୁ, ଗୋଟ ଏକଟି ଗ ଗଛ ମରି ଯାଇଥିଲା ଏବଂ ଗୋଟେ ଗଛ ବହୁତ ଝଙ୍କାଳିଆ ମଧ୍ୟ ହେଇଛି, ବୁଝିଲେ ଯାହାକି ବର୍ତ୍ତମାନ ପଚାଶ ବର୍ଷର ହେଇଗଲାଣି, ହେଲେ ବନ୍ଧୁ ଆପଣ ତାକୁ ଦେଖିଲେ ତାର ସବୁଜ ରଙ୍ଗୀନ ଦେଖି ଆପଣ କହିପାରିବେ ନାହିଁ ଯେ ଗଛଟି ପଚାଶ ବର୍ଷର ହେଇଗଲାଣି, ବୁଝିଲେ? ଏବେ ବି କିନ୍ତୁ ବ-ଗଛଟି ବହୁତ ଭଲ ଏବଂ ସୁସ୍ଥ ଭଳି ଜଣା ପଡୁଚି ବୁଝିଲେ। ଏବଂ ଯେତେ ଦିନ ସେ ରହିଲାଣି ଆଗୁକୁ ଆଗୁକୁ ମଧ୍ୟ ସେ ଝଙ୍କାଳିଆ ହୋଇ ହେଇ ଗଲାଣି ବୁଝିଲେ। ଯାହା ଫଳରେ ଆମକୁ ଛାଇଁ ମଧ୍ୟ ଛାଇ ମଧ୍ୟ ମିଳୁଚି ଏବଂ ଭଲ ଅମ୍ଳଜାନ ମଧ୍ୟ ମିଳୁଚି ବୁଝିଲେ।
ମିଳୁଚି ଆଜ୍ଞା ଏ ଗଛ ଆମୁକୁ ସବୁଠୁ ଅଧିକ ପ୍ର ଉପରୁକୁ ମାନେ ଅମ୍ଳଜାନ ଯିଏ ଦିଏ ସିଏ ହଉଚି ଆମର ବୃ କ୍ଷ ବୁଝିଲେ ଆଉ ଆ ଆପଣ ଯୋଉଟା କହିଲେ ଓସ୍ତ ଗଛ ବର ଗଛ ଏମାନେ ସବୁ ହଉଚନ୍ତି ଅମ୍ଳଜାନ ଦବାରେ ଏମାନେ ହଉଚନ୍ତି ମୁଖ୍ୟ ତ ମୁଁ କହିବାରେ କିି ଆପଣ ଚତୁଃପାର୍ଶ୍ଵରେ ଯେତେ ପାରୁଚନ୍ତି ଯେ କୌଣସି ବି ଗଛ ହଉ ସେମାନଙ୍କ ଙ୍କର କିଛି ନା କିଛି ଗଛର ସବୁ ସମସ୍ତ ଗଛର ଗୋଟିଏ ନା ଗୋଟିଏ ଉପକାରିତା ରହିଚି। ବୁଝିଲେ କୋଉ ଗଛ ଔଷ
ଅ ର ଶୁଣନ୍ତୁ ବନ୍ଧୁ କେବଳ ଗଛର ଉପକାରିତା ରହିନାହିଁ ଏଇ ପୃଥିବୀ ପୃଷ୍ଠରେ ଯେକୌଣସି ଜୀବ ଅଛନ୍ତି ସମସ୍ତ ଙ୍କର ସମାଜ ପ୍ରତି ଏକ ମାନେ କଣ କହିଲେ କିଛି ନା କିଛି କର୍ତ୍ତବ୍ୟ ରହୁଚି ଯେପରି ବନ୍ଧୁ ଦେଖନ୍ତୁ ଏକ ଛୋଟ ଝିଅ ଜିଆ ମଧ୍ୟ ହେଲେ ତାର ଏକ ଦାୟିତ୍ଵ ରେହୁଚି ଯେ ସେ ମାଟିକୁ କିପରି ଉର୍ବର କରିବ ବୁଝିଲେ ତା ଜୀବନଟି ବି ଏଭଳି ତିଆରି କରିଚନ୍ତି ପ୍ରଭୁ ଯେ ସିଏ ମଧ୍ୟ ସମାଜର କିଛି ମଙ୍ଗଳ କରୁ ବୁଝିଲେ ଯାହା ଫଳରେ ଆମ ଫସଲଟି ମଧ୍ୟ ଭଲ ଫସଲଟି ମଧ୍ୟ ଭଲ ହୁଏ ବୁଝିଲେ।
ଆଜ୍ଞା।
ତ ସେଇପରି ବନ୍ଧୁ ଆମ ଗ୍ରାମରେ ସବୁଆଡେ ମଧ୍ୟ ଏବେ ଏ ବର୍ତ୍ତମାନ ତ ବର୍ଷା ଦିନରେ ଏକ ବ ଭଲ ମିଶନ୍ ଚାଲିଚି ବୁଝିଲେ ଯେଏ କିି ଆମେ ଶହେଟି ଗ ଛ ଲଗାଇବୁ ବର୍ଷା ଦିନ ଭିତେରେ ବୁଝିଲେ, ଆକାଶିଆ ଗଛ ହଉ ବର ଗଛ ଛ ହଉ ଓସ୍ତ ଗଛ ହେଉ ବୁଝିଲେ ଯାହା ଫଳରେ ଗଛ ଲଗାଇଲେ ଆଉ ଆମର ଟିକେ ଥଣ୍ଡା ଚାରିିକରେ ରହିବ ଗାଁ ମଧ୍ୟରେ ବୁଝିଲେ। ଅଧିକ ଗଛ ରହିଲେ ମଧ୍ୟ ଆପଣଙ୍କୁ ମଧ୍ୟ ଭଲ ଲାଗିବ ଏବଂ ଆପଣ ସେଇ ବାଟ ଦେଇକି ଗଲାବେଳେ ଆପଣଙ୍କ ଆସନ୍ତା ପୁଅ ଝିଅ କିମ୍ବା ଆପଣଙ୍କର ନାତି ନାତୁଣୀକୁ ଆପଣ ମଧ୍ୟ କହିପାରିବେ ଯେ ଏଇ ଗଛଟି ମୁଁ ଲଗାଇଥିଲି ଯାହା ଫଳରେ ତାଙ୍କୁ ମଧ୍ୟ ବହୁତ୍ ଖୁସି ଲାଗିବ ଏବଂ ସେ ମଧ୍ୟ ଶିଖିବେ କି ଗଛ ଲଗାଇଲେ କେତେ ଖୁସି ଲାଗେ ବୁଝିଲେ।
ଆଜ୍ଞା ଆଜ୍ଞା ସେଇଟା ମୁଁ ବୁଝିପାରୁଚି ଆପଣ କଣ ଯୋଉଟା କହୁଚନ୍ତି ଗଛ ଲଗେଇବା କୁ ଗଛ ଲଗାଇବା ହଉଚି ଗୋଟେ ଛୋଟ ପିଲାକୁ ପାଳିବା ସହିତ ସମାନ। ବୁଝିଲେ, ଆଜ୍ଞା ଛୋ-ଗଛ ଲଗେଇବେ ଆଉ ବଡ ହେଲା ପରେ ସେଇ ଗଛଟି ବଡ ହେଇ ସାରିଲା ପରେ ଆମୁକୁ ଲାଗିବ ଯେମିତି ଆମର ପିଲାଟି ବଡ ହେଇଯାଇଚି। ହଁ ତ ସେଇ ଗଛ ଯେତେବେଳେ ଫଳ ଦବ କି ପତ୍ର ଦବ କୌଣସି ଫୁଲ ଦବ ଆମେ ଯୋଉଟା କାମରେ ଲଗେଇ ପାରିବା ସେଇ ଜିନିଷ ଟା ଆମୁକୁ ଲାଗେ ଆମର ପିଲା ବଡ ହେଇକି ନିଜ ଗୋଡରେ ଠିଆ ହେଇକି ଆମ ପାଇଁ କିଛି କରୁଚି।
ଆଜ୍ଞା ବନ୍ଧୁ ଶୁଣନ୍ତୁ ଗଛ ଗଛ ଆଜ୍ଞା ଗଛ କେବଳ ଆମ ଠାରୁ ଗୋଟିଏ ଜିନିଷ ମାଗେ ତାର କିଛି ସେ କିଛି ବର୍ଷ ପର୍ଯ୍ୟନ୍ତ ତାର ଦାୟିତ୍ୱ ବୁଝିଲେ। ବର୍ତ୍ତମାନ୍ ବନ୍ଧୁ ସ୍ ସିଏ ଥରେ ବଡ ହୋଇଗଲେ ସେ ଆପଣଙ୍କୁ କୌଣସି ପ୍ରକାର ଜିନିଷ ମାଗେ ନାଇଁ। କେବଳ ଆପଣଙ୍କୁ ପ୍ରଦାନ କରେ ଜାଣିଛନ୍ତି ନା ନାଇଁ ଆପଣ ଏ କଥା ଟି?
ସିଏ ଗଛ କେବଳ ଆମକୁ ନୁହେଁ। ସି କାହା ଭିତରେ ବାଦ ବିବାଦ କରେନି କୌଣସି ରାସ୍ତାରେ ଚାଲି ଯାଉଥିବା ପଶୁଟି ଟିକୁ ମଧ୍ୟ ସିଏ ତାର ଛାଇଦବାକୁ କେବେ ମନା କରିନି। ବୁଝିଲେ, ତ ସିଏ ସମସ୍ତଙ୍କ୍
ଆଜ୍ଞା। ଛାଇଁ ତ ବନ୍ଧୁ ଦିଏ ଏବଂ ଆପଣ ତ ଜାଣିଚନ୍ତି ଯେତିକ ସବୁ ଡେଙ୍ଗା ଡେଙ୍ଗା ଗଛ ମଧ୍ୟ ଅଛି ବୁଝିଲେ ଯେପରିକି ନଡିଆ ଗଛ, ତାଳ ଗଛ, ଆକାଶିଆ ଗଛ ସିଏ ସବୁ ମଧ୍ୟ ବିଦ୍ୟୁତ୍ ମାରିଲେ ତାଙ୍କ ଆଡକୁ ସିଏ ନେଇଯାଆନ୍ତି ବିଜୁଳି ବୁଝିପାଇଲେ? ସେ ନିଜେ ମଧ୍ୟ ନଷ୍ଟ ହେଇଯାଆନ୍ତି କିନ୍ତୁ ଆମକୁ କିଛି କ୍ଷତି ପହଞ୍ଚାଇଆକୁ ଦିଅନ୍ତି ନାଇଁ ବୁଝିଲେ ଏହା ଆପଣ ତ ଜାଣିଚନ୍ତି। ପ୍ରତ୍ୟେକ ଗଛ ତଳେ ଆପଣ ଟିକେ ରହିଗଲେ ଆପଣଙ୍କୁ ଛାଇ ମଧ୍ୟ ମିଳିବ ଏବଂ ଆପଣଙ୍କୁ କୋଉଠି ଯଦି ବର୍ଷା ମଧ୍ୟ ହେଉ ଥିବ ଜୋରେ ଆପଣ ଯଦି ଗଛ ତଳେ ରହିଯିବେ ଆପଣଙ୍କ ଉପରେ କମ୍ ପାଣି ବଢିଆର ସମ୍ଭାବନା ଅଛି ବୁଝିଲେ?
ଆଜ୍ଞା। ଯେତେ କହିବେ କମ୍ ପଡିବ ସେ ଗଛର ଅନୁଦାନ ଆମ ପାଇଁ ହଉ କିମ୍ବା ଏ ପୃଥିବୀ ପୃଷ୍ଠ ପାଇଁ ଯାହା ପାଇଁ ବି ହଉ।
ହ
ରେ କମ୍ ପଡିଯିବ ସେମାନଙ୍କର ସେମାନେ ଏତେ କଷ୍ଟ ଦୁଃଖ ସହି ଏତେ ଝଡ ବର୍ଷ୍ ବର୍ଷା ଶୀତ ବାତ୍ୟା ବନ୍ୟା ଯେତେ ଯାହା ଆସୁ ସେମାନେ ସହିକି ଆମ ପାଇଁ ସେମାନେ ଦୃଢ ହେଇକି କି ଠିଆ ହେଇକି ରୁହନ୍ତି। ହୁଁ, ଯେତେ ଯାହା କହିଲେ କମ୍ ପଡିଯିବ ଗଛ ବିଷୟରେ।
ତ ବନ୍ଧୁ ଆପଣଙ୍କୁ ପଚାରୁଥିଲି। ଶୁଣନ୍ତୁ ଆପଣ ଜାଣିଚନ୍ତି କି ଏକ୍ ଗୋଟେ ବଗ ଓସ୍ତ ଗଛର ସମୟ କାଳ କେତେ ବନ୍ଧୁ ଟିକେ କହିଲେ।
ଓସ୍ତ ଗଛର ସମୟ କାଳ ବୋଧେ ବନ୍ଧୁ ମତେ ଯାହା ଲାଗୁଚି ଅ ଦେଢ ଯୋଉ ହଁ ଶହେ ପଚାଶ୍ ବର୍ଷ ବୋଧେ ହେଇଥାଏ କି କଣ।
ଆଜ୍ଞା ସାଏବ୍ ଯାହା ହଉ ଆପଣ ବହୁତ୍ ପିଜୁଳି।
ଯେ କୌଣସି ଗଛର ବୟସ ସୀମା ଆମେ କହିପାରୁନା। ଆଉ ଗୋଟେ ବରଗଛ ତ ଆପଣ ଜାଣିଥିବେ ଗୋଟେ ବରଗଛ ଯୋଉଟା କୋଲ୍ କତାରେ ଅଛି। ହାଁ, ଏଟା ଦୀର୍ଘ ଦେଢ ବର୍ଷ। ଶହେ ବର୍ଷରୁ ଅଧିକ ହେଲାଣି ସେ ଗଛ ଟା ସେଇଠି ରହିଚି ଯୋଉଟାକୁ ଲୋକ୍ ଲୋକମାନେ ଦେଖିବାକୁ ଯାଉଚନ୍ତି ବିଭିନ୍ନ ଜାଗାରୁ ଲୋକ ଦେଖିବାକୁ ଯାଉଚନ୍ତି ତାକୁ।
ଆଜ୍ଞା ଆଜ୍ଞା।
ଆଜ୍ଞା। ସେଇଟା ମାନେ ସେଇଟା ଶହେ
ସେବେ ଯାଇଚନ୍ତି?
ନାଇଁ ତ ଯାଇନି ଏପର୍ଯ୍ୟନ୍ତ ଯାଇନି କିନ୍ତୁ ଇଚ୍ଛା ମତେ ଦେଖିଆକୁ। ଚେଷ୍ଟା କରିବି କେବେ ଯିବା ପାଇଁ ଗୋଟେ। ଆପଣ ବି ଚେଷ୍ଟା କରନ୍ତୁ ଯାଇକି ଦେଖିକି ଆସନ୍ତୁ। ଶହେ
ଆଜ୍ଞା ବୋ ବନ୍ଧୁ ଆପଣ କହୁନାହାନ୍ତି ସେଟା କୋଉଠି ଅବସ୍ଥିତ।
ସେଇଟା ଆମର କହିଲି କୋଲ୍ କତାରେ ଅଛି ଆମର। କଲିକତାରେ ଅଛି ଆପଣ ଥରେ ଯାଇଁକି ଆଜ୍ଞା। ସାକ୍ଷାତ୍ କରନ୍ତୁ।
ଆଜ୍ଞା ନିଶ୍ଚୟ ବନ୍ଧୁ ଆପଣଙ୍କ କଥା ମାନି ମୁଁ ନିଶ୍ଚୟ ଥରେ ଯିବି ଦେଖିବାକୁ ବୁଝିଲେ?
ଆଜ୍ଞା ବଂଧୁ ବର୍ତ୍ତମାନ ଟିକେ ସମୟ ଆଜ୍ଞା।
ଆଜ୍ଞା ଆଜ୍ଞା ସମୟ ପାଉ ନାହିଁ ମୁଁ ଆଣଙ୍କ କଥା ହଉଛି ବୁଝିଲେ ଆଉ ଟିକେ ପରେ
ଆଜ୍ଞା ଆଜ୍ଞା ନିହାତି ନିହାତି